ହାଲୋ ହଁ କଣ କରୁଚ? ହଁ ଶୁଭୁଚି।
ହେ ଏଇ ସଫା କରିଥିଲି ଭାଇନା ଯାଇଥିଲେ ଯେ ଗାଁକୁ ଏ ଟିକେ ଓଦା ହେଇଯାଇଥିଲା ତ ସଫା କରୁଥିଲି।
ଓହୋ ୱାସିଂ ମେସିନ୍ ରେ କରୁଚ?
ନାଇଁ ମ ହାତରେ କ
ହାତ ଓହୋ ରୋଷେଇ
ରୋଷେଇ ହେଇନି ବା ସେଥିରେ ଲାଗିଥିଲେ ଆଉ ରୋଷେଇ ଷ୍ଟାର୍ଟ ହବ ଆଉ ତମ ସାଙ୍ଗରେ କଥା ହେଲା ପରେ ଆଉ।
ହଁ ମୋର ରୋଷେଇ ଅଧା ସଇଲାଣି।
ହଁ ବିଉଟିର ବି ସରିଗଲାଣି।
ହଁ ମୁଁ ଆଜି କିଛି କରିନି ମ ଭାତ ରାନ୍ଧିଦେଲି ଆଉ ମୁଁ କହିଲି ଆଜି ଚକଟା ଚକଟି କରିକି ଖାଇବା ପାଗ ପାଣି।
ହଁ ହଁ ହଁ ଭଲ।
ହଁ ମୁଁ କହିଲି ବର୍ଷା ପାଗ ଟା ସେ କିଛି ଆଉ କରିବାକୁ ଇଚ୍ଛା ହଉନି।
ହୁଁ-ହୁଁ, ଆମର ଏଇ ଅଟା ଚକଟି ଥୋଇଚି। ରୁ ଟି ହବ, ଏକ ଆଳୁ ପଟରୁ ତର-ତର-ତରକାରୀ କରିବି ଯେ, ତାକୁ କାଟିନି ଏଇଲେ କୁଆଡେ।
ହଁ, ଝିଅ କିଛି କରିଦଉନାହାଁନ୍ତି?
ସିଏ ତ ତାର କହୁଚି, ମୁଁ ପଢୁଚି ଆଉ। ଆଉ କଣ କରିବ? ସେ କିଛି କରୁନି। ତାର ପ୍ଲସ୍ ଥ୍ରୀ।
ଆଉ ପ୍ଲସ୍ ଥ୍ରୀ, ତ ଆଉ ଟିକେ କାଟକୁଟି କରିଦେ, କି ଛାଣ ଛୁଣି, ଏଇରା କରିଦଉନାହାଁନ୍ତି?
ତାର ଏ ଗୋଟ୍ କେତେବେଳେ କେନ୍ତି କଣ କରିଦବ ଟିକେ ନହେଲେ, ପ୍ଲସ ଥ୍ରୀ ତାର ଥାର୍ଡ ୟିଅର ହେଲାଣି।
ଓହୋ। ହଁ, ଆଉ
ଯେତବଳେ ମନ ବୁଝୁଥିବ ତରକାରୀ ଟିକେ କଣ ମସଲା କଷିଦବ, ଏଇ ଚିକେନ୍ ହେଲେ କେତେବେଳେ କରିଦବ ଟିକେ, ଏମିତି ନହେଲେ, ମୁଁ ସବୁ ରୋଷେଇ ମୁଁ
ହୁଁ। ଆଁ, ଚିକେନ ଚିକେନ୍ କେମତି କରୁଚ ତମେ?
ଚିକେନ୍?
ହଁ
ଚିକେନରେ ମୁଁ ପିଆଜ ହେରିଆ କାଟା ହଉଚି। ଆଉ ଅଦା, ରସୁଣ ଏସବୁ ମୁଁ କଣ କରୁଚି, ଏଇ ଛେଚୁନି ଟିକେ ଆଡ଼ ଟିକେ ଗ୍ରାଇଣ୍ଡର ବୁଲେଇ ଦଉଛି।
ହୁଁ।
ଆଉ ପିଆଜ ଏତକ କାଟା ହଉଚି?
ହୁଁ।
ଏଥିରେ ପିଆଜ ସବୁ କଟା ପିଆଜ, ଯୋଡ଼ିଏ ମିଶେଇ ଦଉଚି, ତାକୁ ଗ୍ରାଇଣ୍ଡର କରିଦଉଚି ତାପରେ ତେଲ ପକେଇଦବ, ତାପରେ ଟିକେ ତେଲ ତାତିଲେ ଚିନି ଟିକେ ପକେଇଦବ
ହୁଁ।
ଯେ ଲାଲ୍ ପାଇଁ। କଲର ଆଉ। ତାପରେ ପିଆଜ ପକଉ ଆଉ। ପିଆଜ ପକେଇକି କଷେଇକି
ଗୋଟା ମସଲା?
ହଁ, ପଡିବ।
ହଁ ତେଜପତ୍ର, ଡାଲଚିନି, ଲବଙ୍ଗ, ଗୁଜୁରାତି, ଗୋଲମରିଚ
ଏ ତ ଥିଲେ ବି ପକଉଚି, ନଥିଲେ ବି ବାଡେ ଚଳେଇ ଦଉଛି।
ହଁ।
ଆଉ ସବୁ ମସଲା ମସଲି ସବୁ ପକଉଚି।
ହୁଁ।
ହଁ, ଏମତି।
ଆଉ
ଚିକେନେ ଯୋଉଦିନ ହବ, ସିଏ କରିବ କହିବ ବୋଉ ମୁଁ କରିବି।
ହଁ।
ହଉ।
ହୁଁ, ଭଲ ଆଉ। ମାରଚୁ, ମାର୍। ଛଦ ହେଇ ଏକା ଆଉ।
ତାକୁ ଆସେନି। ହଁ ମ, ସେଇ ଏକା।
ହେଇ ତ ମସଲା କଷେ ଆଉ ମାଛରେ ଟିକେ ଅଧିକ ଖାଲି ରସୁଣ ପଡିବ, ଆଉ ଚିକେନରେ ଟିକେ ପିଆଜଟା।
ମାଛ ଛାଣିବେ, ମାଛ ଥର ଥରେ ଫୁଟୁନି କି?
ଅ ମାଛ ଫୁଟ ଓହୋ, ଛାଣିିଲବେଳେ।
ହଁ ହଁ, ସେ ତାଧୁରୁ ଫୁଟୁଚି ସେ, ସେ କହିବ ମୁଁ ଛାଣିବିନି।
ହଁ, ଏଇରା ଫୁଟୁକା ପଇଲେ ଉପରକୁ ତେଲ ଛିଟକିବ, ମୁଁ ତ ପକେଇ ଦେଇକି ଧାଉଛି ଗାଁରେ।
ହୁଁ ହଁ। ମୋର କେତେ ଥର ପଡିଲାଣି।
ହଁ, ନାଇଁ ମୁଁ ପକେଇ ଦେଇକି ଇଆଳେ ପଳେଇ ଆଉଛି।
ହେ ହେ। ମୁଁ ବହୁତ ଥର ମୋର ଏମିତି ପଡିଲାଣି। କେତେ ଯାଏ
ସବୁ, ମସଲା ଜିନିଷ ସବୁ ଗୋଟେ ପ୍ରକାର।
ହଁ ବା, ହଁ ଚିକେନ ବହୁତ୍ ସମୟ ଟିକେ କଷା ହବ। ମସଲା ଟେ କଷିକି ତାପରେ ଚିକେନ ଟା ପକେଇବ ନା ଆଉ।
ହଁ ଆଉ ମାଛ ଟା ସେତେ ନାଇଁ ଆଉ।
ହଁ ଆଳୁଟା ତଥାପି ମୁଁ ଟିକେ ମୁଁ ଆଳୁଟା ତେଲରେ ଭାଜିଦିଏ ଟିକେ।
ହୁଁ ଆମର ମାଛ ଯେତୋବୋଳେ ଆଇଁଲେ ମୁଁ ବେସର କରିଦିଏ।
ହଁ ଭଲ ତ ବେସର ଟା ଭଲ।
ଆଉ ମୋ ପୁଅ ଖାଇବାକୁ ଭଲ ପାଉଛି ଇଏ ଖାଇବାକୁ ଭଲ ପାଉଛନ୍ତି ସ ଆମର ସମସ୍ତେ ଖାଲି ଆମ ଦିଅର ଯିଏ ଖାଇବାକୁ ଭଲ ପାଉନାହାନ୍ତି।
ଆମର ନାଇଁ ବେସର ହେଲେ ପ୍ରାୟ ହୋଉଚି ତ ଏଇଥର ଏବେ ଯୋଉ କରିଥିଲି ମସଲା ଦେଇ କରିଥିଲି। ହେଲେ ସିଏ ଭାଇନାଙ୍କର ବେସର। ଏଇ ଆମ୍ବୁଲ ଲୁଣି ଆମ୍ଭୁଲ।
ହଁ।
ସେଇଡ଼ା ପକେଇକି ମୁଁ କରେ।
ହୁଁ।
ଲୁଣି ଆମ୍ବୁଲ ମୋ ଶାଶୁ ଗାଁରୁ ପଠାନ୍ତି।
ହଁ ଏବେ ତ ଏଠି ଆମ୍ବୁଲା ହେଇଥିବ ଆଉ।
ସିଏ ଏବେ ଆଉ ଯାଇପାରୁନାହାନ୍ତି ନା ଏଇ ବର୍ଷ ଅଳ୍ପ କରୁଛନ୍ତି।
ତମର ଆମ୍ୱ ଗଛ ହେକା ନାଇଁ।
ନା ନା। ଏ ଅଳ୍ପ ଟିକେ ପଠେଇଛନ୍ତି ଯେତିକି କରିଛନ୍ତି ଖାଲି ଚଳିଯିବ
ଅଃ ଆମର ଏଇ ବର୍ଷ ଆମ୍ବୁଲ ହେକା କରା ହେଇନି ଯେତିକି ଅଛି ଏ ବର୍ଷ ଚାଲିଯିବ।
କଲାନି ଏ ବର୍ଷ ବୋହୁତିି ଆମ୍ବ ଆସିଥିଲା।
ଅଁ ଆସଥିଲା ଯେ ଏଇ ବସିକି ଏଇ କାଟିକି କରିବା ଟି ହୋଉନି ପରା।
ସେଇତିକ ତ
ହଁ ବୋଉ ବସିକି କାଟି ପାରୁନାହାନ୍ତି କି ମୁଁ ଅପରେସନ ଯୋଗୁରୁ ମୁଁ ବସିକି । ଟି ପାରୁନି ମୋ ଅଣ୍ଟା ହେକା ହୋଉଚି।
ହଁ ନାଇଁ କାଟି ପାରିବନି ବେଶୀ
ଏହଁ ହଁ ହୋଏ ମୋରୋ ପଛ ପୁଅ ନର୍ମାଲରେ ଜନ୍ମ ହେଇଚି ପଛରେ ମୋରୋ ଅପରେସନ ହେଇଛି ନା।
ଅଃ ନା ତାହେଲେ ବେଶୀ ବସିବା କାମ ଏତେ କରିବନି। ଆମ୍ବଟା କଣ କି ବେଶୀ ଆଇଁଲେ କାଟିବ ତାକୁ ଚାଞ୍ଚିବ ବୋହୁତ ହି ସିଏ ପାଲା।
ହୁଏ ପୁଣି ଦି ଫାଳ କର ତାକୁ ଶୁକାଅ ଏରା ବୋହୁତ ଇଏ।
ମୁଁ ଏଥର ଟିକେ ଆଚାର କରିଥିଲି ଯେ ଟିକେ ଶୁଖି ଗଲା। ଟିକେ ଭଲ
ତମେ ଆଚାର କେମିତି କରୁଚ।
ଆଚାର ମୁଁ ଆଗ ଉଁ ଇଏ ଫାଳ କରିଦେଲି। ଫାଳ କରିକି ତାପରେ ଧୋଇଦେଲି ଧୋଇକି ଛାଣିଦେଲି ଧୋଇ ଛାଣିକି ଗୋଟେ ବାଲ ଟିରେ ହେଟୁ ପକେଇକି ଲୁଣ ଟିକେ ହଳଦୀ ତାକୁ ଗୋଳେଇକି ଥୋଇଦେଲି ଥୋଇକି ଦି ଦିନି ପରେ ଦି ଦିନ ପରେ ଶୁଖେଇଲି ମୁଁ ଯାଇକି।
ଓହୋ ଗୋଳା ଗୋଳି କରିକି ଥୋଇକି ଦି ଦିନି ପରେ ଶୁକୋଉଚ।
ହଁ ଟିକେ ହଁ ସଢିଲାଠୁ ତମେ।
ଆଁ ମୁଁ ଏରା କେତେବେଳେ କରିନି ଆମ ବୋଉ କରିବାର ଦେଖିଛି ସିଏ କାଳେ ସଢିଲେ ଯାଇଁକି ଥୋଉଛନ୍ତି ଚାରି ପାଞ୍ଚ ଛଅ ଦିନି।
ନା ମ ଏତେ ଦିନି ର ନା ଚ ଛଅ ଦିନି ଏତେ ଦିନି ଗମୁରିଆ
ନାଇଁ ଲୁଣ ହଳଦୀ ଗୋଳେଇକି ଥୁଇଦୋଉଛନ୍ତି।
ଓ ପାଞ୍ଚ ଛଅ ଦିନି ଏକାବେଳେ।
ହଁ ଚାରି ପାଞ୍ଚ ଦିନ ଆଉ ସେ ସଢିଲା ଆଉ ବଲେ ଆମର କୋ କଲିମି ଆମ୍ବ ଗୁରାକୁ ବେସି ଟିକେ ସଢୁନି ବେକ।
ଅଃ ତାହେଲେ ସେଥିଲାଗି ଚାରି ପାଞ୍ଚ ଦିନ ତମେ ଗୁଡଟା କେମିତି ପାଗ କରିକି ପକାଅନା ସେମିତି।
ସିଏ କେମିତି ପକାନ୍ତି ମୁଁ ଜାଣିନି କିନ୍ତୁ ପାଗ ବୋଲେ ଚୁଲିରେ
ହଁ ମ ଏଇ ଯୋଉ କେମିତି ମୁୂଆଁ ପାଗ ହୋଉଚି ସେମିତି ପାଗ କରି
ସେମିତି ନାଇଁ ତତେଇକି ଗୋଳେଇ ଦିଅନ୍ତି ଗୋଳେଇକି ଶୁଖେଇ ଦିଅନ୍ତି ଯୋଉ ଖରାରେ
ହଁ ସେମିତ ଆଉ।
ହଁ ସିଏ ତ ଲୁଣ ହଳଦୀ ଦେଇକି ସୁ ସଢିଲା ଆଙ୍କେ ଶୁକେଇ ଦିଅନ୍ତି ତାପରେ ଟିକେ ଶୁକେଇକି ଏକାଥରେ ଗୁଡ ପାନମଧୁରୀ ମେଥି କଳାଜିରା ସବୁ ଗୁଣ୍ଡ କରିକି
ହଁ ଆମର ମୋ ପୁଅ ପାନମଧୁରୀ ଖାଉନି ଯେ ମୁଁ ପକେଇଲିନି ଗୁଣ୍ଡ କରିଥିଲି ସେ କଇଲା ମୁଁ ଖାଇବିନି ତାର ଗୋଟେ ଅଲଗା ବାସ୍ନା ନୁହଁ କି
ହଁ।
ସିଏ ନାଇଁ କଲା ଯେ ମୁଁ ଆଉ ଗୁଣ୍ଡ ପକେଇଲିଣି ଅଳ୍ପ ବି କରିଥିଲି ମ। ସେ ଭାଇନା କଣ କି ଗୋଟେ ମାଲିକ ସେ ଦେଇଥିଲା ଗୋଟେ ବ୍ୟାଗରେ ବ୍ୟାଗଟେ। ମୁଁ କଇଲି କେତେ ପାଚିଲା ଆମ୍ବ ଖାଇବା ଟିକେ ଖଟା କରିଦବା। ଯେ ଟିକେ ମୁଁ ପ୍ରଥମ ଥର ମୋ ଶାଶୁ କରନ୍ତି ଟିକେ ଶୁଖିଗଲା ଆଉ।
ଓହୋ ଶୁଖିଗଲେ ତ ଚୋପା ଥାଇକି ହାଡୁଆ ହେଇଯିବ ଆଉ।
ଟିକେ ହାଡୁଆ ହେଇଗଲା ଭଲ ହେଲା କିନ୍ତୁ
କଞ୍ଚା ଆମ୍ବରେ ସରା କରୁଛନ୍ତି
ହଁ କେତେ ପ୍ରକାର କଣ କରୁସନ୍ତି ମତେ ତ ଆସେନି ମୋ ଶାଶୁ ହେଠି କରନ୍ତି। ହେଲେ ମୁଁ କଇଲି ଗୋଟେ ଥର ଭୁଲ ହେଇଗଲା ଆରଥର ଆଉ ଯେତେବେଳେ କରିବି ଏଇଥର ଇଏ କରିବି ଠିକ୍।
ହଁମ ପ୍ରଥମେ ପ୍ରଥମେ ଟିକେ ଭୁଲ୍ ହବତ ଆଉ।
ଠା ହୁଏ ଯନ୍ତୁଣିଟା ଗୋଟେ ଥର ଏପଟ ସେପଟ ହବ ଥରେ ଦି ଥର ତାପରେ ଠିକ୍
ଇଲୋ ହଁ।
ତମେ କଣ କରିବ ସୁଜି ଯନ୍ତୁଣିଟା ସୁଜି ଯେତିକି ପାଣି ହେତିକି ଦେଲେ ଠିକ୍ ହବ।
ସୁଜି ଗୋଟେ କପ୍ ନବ ନା ପାଣି ଗୋଟେ କପ୍?
ଦେଖ ସୁଜି ଗୋଟେ ବେଲାରେ ମାନେ ବେଲେ କାକରା ଯୋଉ ସୁଜିି କିଲେ ଆଣିକି କରିବ ବେଲେ ହେଲେ ପାଣି ବି ସେତିକି।
ହେତିକି ନେଲେ ସମାନେ?
ସମାନ ଆଉ ପାଣି ଅଧିକା ଦବନି ଅଧିକା ଦେଲେ ତ କଣ ଇଏ
ସୁଜି ସୁଜି ସୁଜି କିଲୋରେ ଚିନି କେତେ ନୋଉଚ ପାଞ୍ଚସହ?
ହଁ। ଆଉ ଟିକେ ମିଠା ହବନି କାକରାରେ ଟିକେ ମିଠା ଲାଗିବ।
ନାଇଁ ନାଇଁ ଆଗ ପାଣି ଦେଇ ଦୋଉଚ ନା ଶିରା କରିକି
ନାଇଁ ନାଇଁ ଆଗ ପାଣି ଦିଆହବ ପାଣି ତତିଲା ମାନେ ହେଠୁ
ପାଣି ବେଲେ ଦେଇ ଦେଇକି ପାଣି ବେଲେ ଦେଇକି ତାପରେ ପାଣି
ତ ମିଠା ଚାହିଁକି ଯେତିକି ଯିଏ ମି ଠା ଖାଇବ ମାନେ ସେ ହଁ ପାଣି ତାତିଲେ ଚିନି ପକେଇବ ଲୁଣ ଟିକେ ପକେଇବ ଆଉ କଣ ତାପରେ ଫୁଟିଗଲେ ଟିକେ ଫୁଟିବ ଫୁଟିଲେ ସୁଜି ଟା ଗୋଟେ ହାତରେ ପକେଇବ ଘାଣ୍ଟୁଥିବ।
ଓହୋ।
ନାଇଁ ହେଇଯିବ ଜନ୍ତୁଣି ପୁରା ଠିକ୍।
ହଁ ଆଉ ଗୁଡ ଆରି ଗୁଡ ଆରି ଯାହା ଗୁଡ ଆରିସା ସେଟା ଟିକେ କଡ଼କଡିଆ ପାଗରେ ଭଲ ଲାଗେ।
ସେଇଟା ହଁ ମୁଁ କରିଛି ଥରେ ଦି ଥର କଲି ଆଉ ଗୋଟେ ଥର ହେଲାନି ମାନେ ମାନେ ଚୁନା ଟିକେ ଅଧିକା ପଡିଗଲା ଟିକେ ଟାଣ ହେଇ ଗଲା ଆଉ। କଣ କି ଆସାରା ଟିକେ ଟାଣ ହେଇଗଲେ ଭଲ ଲାଗିବନି।
ଅ ମତେ ଚିନି ଆରିସା ଟା କିନ୍ତୁ କଡ କଡିଆ ହେଲେ ଭଲ ଲାଗେ।
ହଁ ଏଇ ମୋ ଝିଅ କହିବ ମୁଁ ଗୁଡ ଆରିସା ମୁଁ ଏଠି ଚିନିରେ କରିଦିଏ ଟିକେ।
ଗୁଡ ଆରିସା ଟା ଟିକେ ପୁରା କଅଁଳ ଯେମିତି ଛିଡି ଯାଉଥିବ ସେଇଟା ଖାଇବାକୁ ଭଲ ଲାଗେ।
ହଁ ସେଇଠି ହିଁ ରହିଲେ ବି କେତେଦିନ ଖାଇବ ଭଲ ଲାଗିବ।
ଆଉ ଅଟାରେ ଗୁଡ ମିଶା କାକରା ଭଲ ଲାଗିବ।
ହଁ ସେଇଟା ଯେ ଏବେ ମୁଁ ଅଟା କାକରା ତ ମତେ କାଇଁ ଆସିନି ମୋ ଶାଶୁ କରନ୍ତି ମୁଁ ଦେଖିଛିି ବହୁତ ଥର ହେଲେ ମତେ କାଇଁ ଏଟା ଏଇଠି କାଇଁ କରିନି କେତେବେଳେ
ହଁ ଅଟାରେ ଗୁଡ କାକେରା ଆଉ ନଡିଆ ଟା ବି ଗୁଡରେ ଖରା ହେଇଯିବ ସିଏ ଗୋଟେ ବାସ୍
ନାଇଁ ଭଲ ଲାଗେ ସେ ଭାଇନା କଣ କି ସେ ଅଟା କାକେରା ର ସେ ଅଟା ରୁଟି ଖାଉଛନ୍ତି ଅଟା କାକରା ହିଁ ଖାଇବେନି
ହଁ କାକେରା ହେକା ଏମତି ଆଉ ଆମ ଏଇଠି କାକେରା ଗୋଟେ ଗାଙ୍ଗଲା କରି ଥୋଇ ଦେଲେ ଖାଇଦେବେ। ଯାହା କରିକି ଥୋଇଦେଲ ଖାଇବେ ମଣ୍ଡା
ଆମର ଗୋଟ ଜାତିରେ ଦୋଳ ପୂର୍ଣିମା ଟା ମେନ କାକରା ହିଁ ବହୁତ ହବ
ତମ ତମର ଗଉଡ ଘର
ଆମର ଗଉଡ଼ ହଁ।
ଓହୋ କାକେରା ଛେନା କାକେରା ହଉୁ କୋଉଠି ଗୋଟେ ଛେନା କାକରା
ଛେନା କାକିର ଯେ ଛେନା କାକିରା ମୋର ଛେନା କାକିର ତ ମୁଁ ଖାଇନି ଛେନା ମୁଁ ସେ ନଡିଆ ପୁର ଦେଲେ ମୁଁ ଖାଏ।
ନାଇଁ କୋଉଠି ଗୋଟେ ଛେନା କାକେରା ପୂଜା ହୁଏ ରାକ୍ଷୀ ଠିକି
ରାକ୍ଷୀ ଠିକି ଛେନା ନାହିଁ ତ ନଡିଆ ପୁର ବି ଦେଲେ ହୁଏ।
ନାଇଁ କୋଉଠିକି ଗୋଟେ ମନେ ପଡୁନି ତମ ଜାତିରେ ମୋ ବଡ ବଡ କାକେରା ପୂଜା ହୁଏ।
ଆମ ଦୋଳ ପୂର୍ଣ୍ଣିମା କୁ ତ ହଁ ଦୋଳ ଟିକି ବା ହଁ ସେଠିକି ଆମର ମେନ ବା
ହଁ କେତେ ପ୍ରକାର କାକରା କରନ୍ତି ଆମ ଏଇ ଠି ଜଣେ ଅଛନ୍ତି ତ ଆମ ଘରଠିକି ସେ ଦୋଳ କୁ ଦିଅନ୍ତି କୋଉ ପର୍ବ ଗୋଟେ କାକରା ଧରିକି ଆସନ୍ତି ସେ
ଆମର ଶୁଣ ଦୋଳ ପୂର୍ଣ୍ଣିମା ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ କାକରା ହବ ରାକ୍ଷୀ ପୂର୍ଣ୍ଣାମାରେ ହୁଏ। ପୂଜା ହବ ଆମର
ହଁ
ଇଶାଣ ପୂଜା ହବ କାକରା ତ ହିଁ ଆମର ଆଗ ହବ। ଆମର ଗଉଡ ମାନଙ୍କର ତ ଆଗ ଆ କାକେରା ଆମର ଯୋଉ ସଙ୍ଗାତ ବନ୍ଧୁ ଯେତେକ ବସିଥିବୁ ଆମର କାକେରା ବରା ଇଟିଲି ଏତିକ ମେନ ଯିବ
ହେ ସମସ୍ତଙ୍କୁ ବଣ୍ଟା ବନ୍ଧୁବାନ୍ଧବ କୁ ବଣ୍ଟା
ବନ୍ଧୁ ଯୋଉ ସଙ୍ଗାତ ମୈତ୍ର ଆମେ ବସିଥିବୁ।
ହଁମ ସାଙ୍ଗତ ମୈତ୍ର ତମ ସ୍ନେହ ସମ୍ପର୍କ ଯେ
ହଁ ହଁ ତାଙ୍କର ସିଏ କାକିରା କରିପାରନ୍ତି ଜାଣନ୍ତିନି ତାଙ୍କର ମୁଆଁ ଆଣନ୍ତି। ଆମେ ନବୁ କାକରା ପିଠା ବରା ଇିଟିଲି ସିଏ ହିଁ ମୁଆଁ ଆଣନ୍ତି। ସେ ଆମର ଜାତି ନୁହେଁ ତାଙ୍କର ମାନେ ଆଉ ଗୋଟେ କଣ କି ଚଷା ହେଇଥିବ କି କଣ।
ସେ ମୁୂଆଁ କଣ ପାଇଁ ଧରିକି ଆସନ୍ତି?
ହଁ ତାଙ୍କ ଜାତିରେ ମୁଁଆ ଆଣନ୍ତି ତାଙ୍କର ପିଠା ସିଏ କରିକି ମାନେ କାକରେ ଆସନି ତାଙ୍କୁ
ଓ ଆମ ଜାତିର ହରା ନାହିଁ କାଇଁ।
ନା ଆମର ଦୋଳ ପୂର୍ଣ୍ଣମା ପିଠା କଲେ ସେ ହିଁ ମଝିରେ ଦୋଳପନା ଗଲେ ମୁଁଆ ହରିକି ଆଣନ୍ତି ମୁଁ କିଏ ଖଜା କିଣିକି ଏମିତି।
ହଁ ହଉ ଆଉ ହଉଛି ଆଉ ରୋଷେଇ କରିବ ରଖିଦଉଛି।
ହଉ ହଉ।